ନମସ୍କାର।
ଆୟୋସ୍
ହଁ ଭାଇନା ଆଜି ଆମର ଏଇ ଯୋଉ ଶିବ ବିବାହ ହଉଥିଲା ମନ୍ଦିରରେ ତ ତା ପାଇଁ ଆସିବେ ଚନ୍ଦା ଫାନ୍ଦା ଟିକେ ଆଣିକି ଆସିଥିବେ।
ଶିବ ବାବା କୋଉ ମନ୍ଦିର ହଉଚି କହିଲ?
ଆମର ବ୍ରହ୍ମେଶ୍ୱରୀରେ ହଉଚି, କେଦାରଗୌରୀ ରେ ବି ହଉଚି, କେଦାରଗୌରୀ ରେ ଟିକେ ଅଧିକ ଲୋକଙ୍କ ପାଇଁ ହଉଚି। ବ୍ରହ୍ମେଶ୍ୱରୀରେ ବି ହେଇଚି, ହଁ କେଦାରଗୌରୀ ଆସନ୍ତୁ ଅଧିକ ଲୋ ତୋ ପାଇଁ ହଉଚି ଖାଇ ପିଇକି ଯିବେ।
ଆଚ୍ଛା ହଉ ତାହେଲେ ଯିବା ଆଉ ତ ପଡିବ ମୁଁ ଯିବି ଆଉ, ମୁଁ ଭାବୁଚି କେଦାରଗୌରୀ ନ ଯାଇକି ଆମର ଏ ଯୋଉ ବ୍ରହ୍ମେଶ ସେଠି ପଳେଇଲେ ଭଲ ହଅନ୍ତା ବି।
ଶ୍ୱରୀ ରେ ତ କଣ ଆପଣ କହୁଥିଲେ ଆଗରୁ କୌଣସି କ-କମ ଲୋକ ତେ ହଉଛି ଠିକ ନାହିଁ ତାପରେ ଏମିତି କହୁଥିଲେ।
କେଦାରଗୌରୀ ବହୁତ ବାଟ ହେଇଯାଉଛି। କାଲି ବି ତ ଏକ୍ଜାମ ଅଛି ତ କେଦାରଗୌରୀ ମୋତେ କାହିଁ ନାଗୁଚି ହେଇପାରିବନି।
ଆଚ୍ଛା।
କଣ କହୁଚ, କୋଉଠି ଯିବା, କେଦାରଗୌରୀ ଯିବା ବୋଲି କହୁଚ?
କେଦାରଗୌରୀ ଯିବାର କିଛି ନାହିଁ ଯେ କିନ୍ତୁ ଡେରି ହେଇଯିବ ମୋତେ କାହିଁ ଲାଗୁଛି।
ଉଁ, ହୁଁ । କାଲି କଲେଜ୍ କେତେବେଳେ ରହୁଚି, ଆଶ୍ରମ ଆଡେ କାହିଁ ଯିବା କୁ।
କେଜାଣି କିଏ ଆଶ ଯାଉନୁ ବୁଝିବାକୁ।
କିଏ କହୁଥୁଲା?
ସେଇ ଉଁ, ପାତ୍ର ମାଉସୀ ଆମ ଘର ସାମ୍ନା ରେ ଯିଏ ରୁହନ୍ତି।
ଆଚ୍ଛା ଆଶ୍ରମରେ ହବନି ନା, ଆଶ୍ରମରେ କିଏ ବୋଝି କରିବ। ଯୋଉଠି ବଡ ବଡ ଶିବ ମନ୍ଦିର ସେଇଠି ହୁଏ।
ହୁଁ ଦେଖାଯାଉ। ଅ ମାନେ ଆପଣଙ୍କ ବାପାଙ୍କୁ ଆସିକି କିଛି ଡାକରା କି ହବ ଭୋଜୀ ବୋଲି?
ବାପା ଚାହିଁଲେ ଖାଇଦେଇ ଆସି ପାରିବେ।
ହଁ ତାଙ୍କୁ ତାଙ୍କୁ ପଚାରି ପଚାରି ଆମେ ଦିଇ ଜଣ ପଳେଇବା ଆଉ କଣ।
ଉଁ ଆଚ୍ଛା ଇଚ୍ଛା ହୋଉଚି ତ ଯିବାକୁ।
କର ସାତଟା ଆଠଟା ଭିତରେ ଯଦି ହେଇଗଲା ଭଲ।
ହୁଁ।
ସାତଟା ଆଠଟା ଭିତରେ ଯଦି ହେଇଗଲା ଭଲ।
ନା ଏତେ ଶୀଘ୍ର କେମିତି ହବ ଠାକୁର ବାହା ନଥିବେ ଲୋକ କଣ ଆଉ ଖାଇବା ଦେଇ ଦେଇଥିବେ?
ସେମିତି ଯଦି କଥା ଧରିବ ତାହେଲେ ତ ରାତି ବାରଟା ଗୋଟେ କଥା ହେଲାଣି ସି
ଆ ରାତି ବାରଟା ଗୋଟେ କିଏ ଲୋକ ଯାଇଁକି ଖାଇବେ ଲୋକ ଯାହା ହେଲେ ଖାଇବା ପାଇଁ ସେଇଭଳିଆ କରିଥିବେ ନଅଟା ଦଶଟା ଯାହାହେଲେ କରି
ହଁ ଠିକ ଅଛି ନଅଟା ଦଶଟା ବେଳକୁ ହେଲେ ବି ଚଳିବ ନଅଟା ଦଶଟା ହେଲା ହେଲେ ବି ଚଳିବ ଗୋ ପ୍ରକାର
ପ୍ରକାର ମାନେ କଣ ତୁ ମାନେ କନଫର୍ମ ଥିବୁନା
ମୋର ଠିକ ଅଛି ମୋର ଦଶଟା ଭିତରେ ଯଦି ତମର ଭୋଜି ହୋଉଚି ଯାଇ ପାରିବି ଦଶଟା ପରେ ହେଲେ ଯାଇପାରିବିନି।
ମୁଁ ସେମିତି ମୁଁ ଗ୍ୟାରେଣ୍ଟି ଦେଇ ପାରିବିନି ହଁ ଯିବା ବୋଲି କି କଣ। ହେଲା। କିନ୍ତୁ ମୁଁ ବୁଝିକି ଯାହା ହେ
ହୁଁ। ଆଉ ଆଉ ଦିନବେଳା କଣ ହେଇଥିଲ?
ଦିନ ବେଳା ତ ଆମର ଏଇଥିଲା ଦହି ପଖାଳ।
ଉଁ ହୁଁ ହୁଁ ଆମର ଏଠି ଗୋଟେ ପୋ ପା ଅଛି ପ୍ୟାରଟ ସେ ଖାଲି ପିଜୁଳି ଖାଉଛି ପାଚିଲା ପିଜୁଳି ଖାଇବ।
ପ୍ୟାରଟ ମାନେ ଶୁଆ ଶୁଆ।
ହଁ। ଖାଲି ପାଚିଲା ପିଜୁଳି ଖାଉଚି ଖାଲି ପାଚିଲା ପିଜୁଳି ଫେରେ
ମାନେ ତା ପାଇଁ ପିଜୁଳି ପିଜୁଳି ବି ପ୍ରବଳ ରେଟ୍ ମୁଁ ଏଇ ଧଉଳି କତିକି ଯାଇଥିଲି ସିଏ ଗୋଟାଏ ପିଜୁଳି କିଣିଲି ଗୋଟାଏ ପିଜୁଳି ମୋ ଠାରୁ ଅଶୀ ଟଙ୍କା ନେଲା।
ଭଗବାନ।
ମାନେ ଏମିତି ଗଲା ଠକୁଚନ୍ତି ଲୋକଙ୍କୁ ଆଉ କଣ କହିବ ଗୋଟେ ପିଜୁଳି ଖଣ୍ଡେ ଖାଇବ ଅଶୀ ଟଙ୍କା ଦେଇକି ଆଉ ମାନେ କୋଉ ଗଛ ପଛରୁ ଛିଣ୍ଡେଇକି ଖାଇଦେଲେ ମାନେ ସେଥିରୁ ଗଲା ସିଏ ପୁଣି କୋଦା କୋଦା ପିଜୁଳି କେଜାଣି ମତେ ଲାଗୁଛି ତାକୁ ବୋଧେ କୋଉ ଠୁ ମାନେ ବାହାରୁ ଆଣୁଚନ୍ତି ଏଡେ ଏଡେ ବିଜୁଳି ତ ଆମ ଓଡିଶାରେ କୋଉଠି ହେଲା ଭଳିଆ କାଇଁ ମତେ ଲାଗୁନି। ତମକୁ କଣ ନାଗୁଚି?
ନା ସେଟା ବାହାର ମାନେ ଇନ୍ ପୋର୍ଟ କରି ଆଣୁଥିବେ।
ହୁଁ ସେଇଆ ୟା ହୋଉଥିବ। ମୁଁ କହିଲି ଆଉ କ୍ୟା କ୍ୟାରମ ଫେରମ ବୋଧେ ଆଉ ଖେଳୁନ ବୋଧେ ଆଉ?
ହଁ ଯେତେବେଳେ ହ୍ୟାକ୍ ଥିଲା କଣ ଭଲ ଲାଗୁଥିଲା ଆମେ କଣ ଆମେ ଜାଣିଚି ଇତି ତ ଲୋକଙ୍କୁ ଚିଡଉଥିଲି ମଜା ଲାଗୁ ହାକ୍ ଫାକ୍ ନାଇଁ ମୁଁ କହୁଛି ଗୋଟେ ହାକ୍ କେନର ହୋ ଦରମା ଦରମା ତ ଦରମା ତ ଆସି ଜିବଣି ଗୋଟେ ହା କେ କରି କିଣିବି ଭଲ ଲାଗନ୍ତା।
ଇଚ୍ଛା ହେଉଛି ଯେ ଏକା ପଇସା ଦେଇକି କିଣିବ ଭଲ ଲାଗିବନି।
ଦରମା ତ ମର କଣ କମ ହେଲାଣି ଦରମା ହଉ।
ହଁ ଯେ ପଇସା ଗୁଡା ଅଯଥା ବର୍ବାଦ ହବନା ହାକ୍ ରେ କଣ କିଏ କେ ଟିକେ ନାକୁ ମନ ଖୁସି କରିବାକୁ ଟିକେ ଖେଳୁଛି ଆଉ ହ୍ୟାକ୍ ହେଲେ ଖାଲି ଚବିଶି ଘଣ୍ଟା ଖାଲି ଖେଳିବାକୁ ଇଚ୍ଛା ହବ ମୋର ମନ ଅଛି ଏ ଥରେ ରାତି ଆସି ହେଲାଣିିଁ ସାଢେ ଚାରିଟା ମୁଁ ସାଢ଼େ ଦଶ ଟାରୁ ଖେଳୁଛି ରାତି ସାଢେ ଦଶଟାରୁ ଖେଳୁଛି ସାତଶହ ମାନେ ଦିନ ଆସି
ସେ ତଳେ ତଳେ ରଖିଛନ୍ତି ଝିଅକୁ କହିବୁ ଗଲା ବେଳକୁ ଦେଇ ଦବ ଟିକେ ଭୁଲି ଗଲି ହୁଁ।
ହୁଁ ମୁଁ କହୁଛି ପା ଶୁଣୁନୁ ଥରେ କଣ ହେଇଛି ଆସି ରାତି ସାଢେ ଚାରିଟା ଆସି ହେଲାଣି ହେଲା ମାନେ ଭୋର ସକାଳ ସାଢେ ଚାରିଟା। ମୁଁ ସାଢେ ଦଶ ଗଲା ଫୋନରେ ମାନେ ଖେଳୁଛି। ମୋ ବେଟରୀ ପରସେନଟେଜ ବି ଏକ ହେଇଗଲାଣି ତ ତଥାପି ଏକ ହେଲା ପରେ ବି ଦେଖିବୁ ବେଟରୀ ଅଧିକ ସମୟ ବି ଚାଲେ।
ହୁଁ ଜାଣିଛି।
ହଁ ତ ସେଇଭଳିଆ ମାନେ ସାଢେ ଚାରିଟା ବେଳେ ବାପା କହେ ତୁ ଏତେ ଶୀଘ୍ର ଉଠିଗଲୁ ମୁଁ କହିଲି ଉଠିଲି କେତେବେଳେ ମୁଁ ତ ଶୋଇବି ନାହିଁ।
ମାନେ ତାପରେ
ତାପରେ ତ ଗାଳି ଶୁ ଶୁଣିଲି ଆଉ
ହୁଁ ଅନୁ୍ପରା ଆଡିକ୍ସନ ନିଶା ଲାଗି ନିଶା ଲାଗିଯାଇଛି ଆଉ।
ହଁ ବା ମାନେ ଗୋଟେ ୱାନ୍ସ ତୁ ଜିତୁଥୁବୁ ମାନେ ତୁ ଆଉ ମାନେ ଆଉ କିଛି ଧର କିଛି କରିବାକୁ ଇଚ୍ଛା ହବନି ଆଉ। ଖାଲି ଜି ମାନେ ଖାଲି ଖେଳିବି।
ଖାଲି ଖେଳିବି ଜିତିବି।
କ୍ୟାରମଟା ମୋର ମାନେ ଏତେ ମତେ ଭଲ ଲାଗୁନଥିଲା ମାନେ ଫାଷ୍ଟ ଫାଷ୍ଟ ଯେତେବେଳେ ଖେଳିଲି କାରଣ ମୋର ଏତେଟା ମାନେ ସେଥିରେ ସ୍କିଲ ନଥିଲା କିଛି ମୁଁ ଜାଣିନଥିଲି କୁଆଡେ ମାରି କଣ ମାରିବି ମୁଁ ଯାହା ମାରିଲା ବେଳକୁ ମୋର ଖାଲି ଫାଉଲ୍ ହେଇଯାଉଥିଲା ଷ୍ଟ୍ରାଇକରରେ
ହୁଁ ହୁଁ।
ହେଲା ତାପରେ ପରେ ଧୀରେ ଧୀରେ ଆସ୍ତେ ଆସ୍ତେ ଖେଳି ଖେଳି ଖେଳି ଖେଳି ତାପରେ ଲେବଲ ବଢିବ ଲେବଲ ପରେ ନୂଆ ନୂଆ ଷ୍ଟ୍ରାଇକର ତାପରେ ମଝିରେ ମଝିରେ ଯୋ ଶହେ ଦୁଇ ଶହ ଏଇଭଳିଆ ଯୋଉ ଲେବଲ ପିଲା ଆସନ୍ତି ତାଙ୍କୁ ହରାଇ ଦେଲା ପରେ କନଫିଡେନ୍ସ ଡବଲ ହେଇଯାଏ। ଜାଣିଲୁ।
ଆଚ୍ଛା
ଏଇଭଳିଆ ଆଉ
ହୁଁ ହୁଁ
ତ ମୁଁ କହିଲି ଆଉ କାଲି କଲେଜ ଯିବୁ?
ଟେଷ୍ଟ ଅଛି।
ଓୁଁ ହୁଁ,
କୋଡ଼ିଏ ମାର୍କ୍ ଫାଷ୍ଟଚାପ୍ଟର।
କଣ କରିବା କହିଲୁ ତୁ ଭଲ ଲାଗୁନି ବା ଆମର ଏପର୍ଯ୍ୟନ୍ତ ରେଜଲ୍ଟ ଆସି ସାଇଲା ଯେ କିନ୍ତୁ କାଉଁ ସେଲିଙ୍ଗ ଷ୍ଟାର୍ଟ ହେଇନି କଣ କରିବି?
କାଉନ ସେଲିଙ୍ଗ ଷ୍ଟାର୍ଟ ହଉ ସିଟ ଯିଦି ଆସିଲା ଭଲ କଥା।
ନା ଆଜି ଖେଳିଦେଇଥିଲେ ଭଲ ହେଇଥାନ୍ତା।
ଆଜି ପୁରା ପଡିଆ ଖାଲି ଥିଲା କେହି ଆସିନଥିଲେ।
ହଁ ପା ଦେଖୁନୁ ସାଢେ ଛଅଟା ବି ହେଲେ ମାନେ ଆଜି ମାନେ ଦେ କି ଅଜବ ଦିନ ଏବେ ଦେଖ ସାଢେ ଛଅଟା ଆସି ହେଲାଣି କିନ୍ତୁ ଏବେ ଅନ୍ଧାର ବି ହେଇନି।
ଏବେ ବି ତମେ ଯଦି କହିବ ଏବେ ବି ଦଶ ମିନିଟ୍ ମାନେ ଦି ଓଭର ଖେଳି ହବ।
ଦି ଓଭର ନାଇଁ ଛଅ ଓଭର ବି ଖେଳି ହେଇଯିବ ଆରାମସେ ତୁ ଦେଖେ ଯ ମାନେ ବାହାରକୁ ଆସିକି ଦେଖେ ତୁ ନିଜେ ଦେଖୁନୁ ଆସିକି ବାହାରକୁ। ହଁ ମାନେ ଏ କଣ ଅନ୍ଧାର ଥିଲା କି ଏଇ ତ ସବୁ ଏଠି ପରିଷ୍କାର ବାଗିଆ ଦେ ଖା ଯାଉଛି ସାଢେ
ହୁଁ ସେ ତମକୁ ତ କହୁଥିଲି ତମେ ଛଅଟା ବେଳ ଆସିଲାଣି ଯଦି ହବ କୋଡିଏ ମିନିଟ ଖେଳିଥାନ୍ତି।
କରିଚି ନା ତ ତାକୁ ମନା କଲା ପରେ ପୁଣି କହିବୁ ନାଇଁ ଆସେ ସେ କହିବ ମତେ କାହିଁ ମନା କରିଥିଲା ଏଇନା ହଠାତ କିନା ଡାକୁଛି ହେଲା ତାପରେ ଏବେ ଫୋନ କଲା ବେଳକୁ ମୁଁ କହିଲି ଆରେ ଚିକୁ କୋଉଠି ନା ଆମ ଦୋକାନରେ ଅଛି। ହଁ ସିଏ ଏଇନା କହୁ ମଙ୍ଗଳା ଫିଲ୍ଡ କି ଆସିଆ କଥା।
ତମେ ଆଗୁଆ କହିଥାନ୍ତ ତମେ କାଇଁ ଭାବୁଥିଲ ମାନେ ସେ କଣ ମଙ୍ଗଳା କୁ କାଇଁ ଡାକୁ ଛି ବସିଆକୁ?
ବସିକି ଏମିତି ଆଉ କ୍ୟାରମ ଖେଳିଆ କି ଗପିଆ ଏମତି ଆଉ। ଘରେ କେହି ନାହାନ୍ତି ତ ଏମିତି କଥା ଆଉ। ଝୁକୁଟା ଆ ଯୋଉ ବହୁତ ଖେଚଡ ହଉଛି।
ହୁଁ ଖରାପ ସଙ୍ଗତି ସହ ପଡ଼ି ଯାଇଛନ୍ତି ଆଉ।
ହୁଁ ବହୁତ ଖରାପ ମାନେ ହେଇଗଲାଣି ସତ କଥା ଆଗ ଚିକୁ ପାଇଁ ଚି କୁ ଯୋଉ ଭଳିଆ ଥିଲା ଆଉ ସେଇ ଭଳିଆ ନାହିଁ ଆଉ।
ହୁଁ।
ସେଟାଭଲ ପିଲାଟା ଥିଲା ନା ଦେଖୁନ କଣ ଭଲ ପିଲାଟା ଥିଲା ନା ଦେଖୁନ ଏଇନା କୋଉ ଭଳିଆ ଖାଲି ହଉ
ଗେମ ଗେମ ଗେମ
ହୁଁ। ହଁ ସି ସେଇ ବା ପ୍ରିଫର ଖେଳିକି ବହୁତ ଚିଡି ଚିଡା ହଉଛି ମାନେ ସମସ୍ତଙ୍କ ଉପରେ ରାଗ ଗିଆ ହେଲା ତାପରେ ମାନେ ଏମତିଆ କଥା ଆଉ।
ପ୍ରିନ୍ସର ମମି କଣ ଇଆଡେ ଆସିଲେଣି।
ହଁ ସେ ସେପଟେ ଯାଉଛନ୍ତି ବା। ଘର ଖୋଜୁଛନ୍ତି। ତମର ସେପଟେ ଘର କୋଉଠି ଫାଙ୍କା ଅଛି?
କଣ ପାଇଁ?
ରହିଆ ପାଇଁ। ଘର ଭଡ଼ା ଭଡ଼ା
ଭଡା ଏଇଠି କଣ ସିଏ କଣ ସେ ପାତ୍ର ମାଉସୀ ଘର ଆଡେ ଗଲେ
ଓହୋ ନାଇଁ ସେ ଘର
ଘର ଆମର ତ ଖାଲିନାହିଁ। ବାକି ଏଇଠି ସବୁ ଅଧିକ ଦାମ ଅଧିକ ରେଟ ପଡିବ ତମକୁ।
ହଉ ଯେ ତେମେ ତଳ ଘର ଭଡ଼ା ଦଉ ଲଗା
ହ ଭ ତଡା ହେଇଗଲା ସେଇଟା ନୁହଁ କି?
କଣ ପାଇଁ ତ ତଡ଼ା ହେଲା।
ଆଉ ଏଇ କାକାଙ୍କ ଆମେରିକାରେ ଜିନିଷପତ୍ର ରହିଲା ତ ସିଏ ରହିବେ ଫେରେ ଆସିବେ ମାସ ମାସୁ ଥରେ ଥରେ ବର୍ଷକୁ ବର୍ଷକୁ ଆସିିବୁ ମାସେ ମାସେ ରହିବେ ନା ସପ୍ତାହେ ଦି ସପ୍ତାହେ ତ ରହିବା ପ୍ରୋବ୍ଲେମ ହବ ସେଥିପାଇଁ ତଡ଼ା ହେଇଗଲା।
ମାନେ ବୁଝିପାରଲିନି। ମାନେ ମାସେ ଦି ମାସେ। ସେ ଆମେରିକା।
ମାନେ ଆମେରିକା ଯାଇଛନ୍ତି ଆସିବେ ଯୋଉ ସେଠି ଆସିଲା ବେଳକୁ ଦିନେ ଦି ଦିନ। ଆସିବେନି ଯାହା, ସପ୍ତାହେ ପାଇଁ ଦି ସପ୍ତାହେ ପାଇଁ। ତ ସେ ଆସିବେ। ତାଙ୍କ ଜିନିଷ ପତ୍ର ଗୁଡ଼ା ଯୋଉ ଗଲା ଏଇଠିକି ପଠେଇ ଦେଇଛନ୍ତି ଏଇଠି ରଖାହେଇଚି ଆମର ଜାଗା ନାହିଁ ଆମର ଏଠି।
ଓ ମାନେ ମାନେ ସେ ଚାହିଁଲେ।
ଚାହିଁଲେ ନୁହେଁ ଯେତେବେଳେ ଛୁଟି ରେ ଆସି ତେ ବୁଲିବାକୁ।
ହଁ ମାନେ ସେ ତାହାଲେ ତ ପ ପ୍ରତି ମାସରେ ତାହଲେ ତ ପେମେଣ୍ଟ ଦଉଥିବେ।
କିଛି ପେମେଣ୍ଟ ଦେଉନାହାନ୍ତି ପେମେଣ୍ଟ କାଇଁ ଦେବେ?
ସେ ରହୁଛନ୍ତି ନା
ଆରେ ସିଏ ଆମ ନିଜର ଟି ମୋ ବାପାଙ୍କ ସାନ ଭାଇ ପରା। ବାପାଙ୍କ ସାନ ଭାଇ ମାନେ ମୋ ନିଜ କଜିିନ। ମୁଁ ମି ତାଙ୍କ ଝିଅ ଯିଏ ମୋ କଜିନ୍ ହେବ।
ତମ ଘରେ ଭଡା ନେଇ ରହୁଛନ୍ତି?
ନା କାହା କଥା କହୁଛ କାକା ନା ସାଇନା?
ସାଇନା କଥା କହୁଛି।
ସିଏ ତ ତାକୁ ତଡ଼ା ହେଇଗଲା। ଜିନିଷ ପତ୍ର ଆଣିଲା ବା କାକାଙ୍କର। ଆରେ କାକା ଦିଲ୍ଲୀରେ ଥିଲେ। ଆମେରିକା ଗଲେ ତାଙ୍କ ଜିନିଷ ପତ୍ର ଗୁଡାକ ଯୋଉ ବେଡ ରୁମ୍ ବେଡ ହେଲା ଡାଇନିଙ୍ଗ ଟେବୁଲ କୁ ପଳେଇ ଆସିଲା ଏଇଠିକି।
ଏ ଦେଲ।
ତାଙ୍କୁ ରଖା କରାଇଲେ ଆଉ କଣ? ସିଏ ଫେର ଆସିବେ ବା ନେକ୍ସଟ୍ ବର୍ଷ। ଜୁଲାଇ ଦଶରେ
କାଇଁ ତୋର ହୋଇଗଲା ହୋଇଗଲା ଆଛା ଆଛା ଆଛା। ଓହୋ ଏମିତିଆ କଥା ନା ମୁଁ କହିଲି ଆରେସେ ରହୁଥିଲେ ମୁଁ କାଇଁ ଭାବୁଥିଲି ସେଇଆ। ଅ ହଉ। ଟିକେ ରହ ମୁଁ ମୋ ଆଡୁ କଲ ବୁଝିବିନା ଆଉ ହଉ।